ଆଉ କଣ ଖବର ବା।
କଣ
ହଁ ମୁଁ ଏଇ ଶୋଇଛି ଟିକେ ନ ଗଡ ପଡ ହଉଚି ଏନେ କାମ କରିକି କି ଘର କାମ ସବୁ ଥକି ଥକିକି ଏଇଠି ଶୋଇଚି ଟିକେ ଥଣ୍ଡା ହାୱା ଖାଉଚି ତା ତା ପରେରେ ରାତିର ଖାଇବା ଖାଇକି ଶୋଇପଡ଼ିବି ଆପଣ?
ମୁଁ ବି ଏଇଠି ଖାଇକି ଆସିକି ଟିକେ ଗଡୁଥିଲି ଆପଣ ଫୋନ କଲେ ଆପଣଙ୍କ ସହିତ କଥା ହଉଚି ଆଉ। ଆଉ ଆପଣଙ୍କୁ କଣ ଘର କାମ ଆସେ ମୁଁ ତ ଶୁଣିଥିଲି ଆପଣଙ୍କୁ ଘର କାମ ଆସ ସେନି ସେଇ ଯୁଗରୁ ଆପଣ ଆପଣଙ୍କର ମାମାଙ୍କ ଠାରୁ ବହୁତ ଗାଳି ଶୁଣନ୍ତି। ଆଉ ଆପଣ ଘର କାମ ଯେହେତୁ କିଛି କରନ୍ତିନି ଆପଣଙ୍କ ମାମାଙ୍କ ଉପରେ ବହୁତ ପ୍ରେସର ହୁଏ। ସେଇ ଯୁଗରୁ ଆପଣଙ୍କ ମାମା ବି ଆପଣଙ୍କୁ ବହୁତ ଗାଳି କରନ୍ତି ଏଇଟା କଣ ସତ ନା ଏମିତି ମିଛ?
ନାଇ ନାଇଁ ଆପଣ ଯୋଉଟା କହୁଚନ୍ତି ସେଇଟା ଦୀର୍ଘ ପାଞ୍ଚ ବର୍ଷ ତଳର କଥା। ଏବେ କିନ୍ତୁ ଆଜିକାଲି ମତେ ଘର କାମ ସବୁ ଆସିଲାଣି ଯେମିତିକି କି ଘର ଓଳେଇବା ହେଲା ବାସନ ମା ଯିବା ହେଲା ଘର ସଫା କରିବା ହେଲା ଘର ଝାଡ଼ୁ ମାରିବା ହେଲା। ଘରୁ ଅ ଅଳନ୍ଦୁ କାଢିବାର ହେଲା ଘର ଧୁଆ ହେଲା ପୋଛା ହେଲା। ଏଇ ସବୁ କାମ ବାସନ ମାଜିବା ହେଲା ଆଉ ଏଇ କାମ ସବୁ ମତେ ଆସୁଚି ହେଲେ ଆଜି କାଲି ନା ମତେ ଇଚ୍ଛା ହଉନି ଏ ସବୁ କାମ କରିବା ପାଇଁ ହେଲେ ଆପଣ କୁଆଡେ ଭଲ କରନ୍ତ ନ୍ତୀ ବୋଲି ଆପଣଙ୍କର ମାମା ମତେ ସବୁବେଳେ କୁହନ୍ତି କି ଦେଖ ସିଏ ହଉଚି ଲୁଗା ନେଇକି ବଢିଆ ସେ ସାଇଜ୍ କରିକି ଶୁଖେଇ ଦଉଚି ବେଡସିଟ୍ ଭଲ ସେ ଗଣ୍ଠି ଦେଇକି ପାରି ଦଉଚି। ତା ଉପରେ ସେ ଘରର ସେ ଯୋଉ ମାନେ ଆଲମାରିରେ ଯ ଜିନିଷ ପତ୍ର ସବୁ ମାନେ ମାନେ ଏମିତି ସଜେଇକି ଯୋଉ ରଖନ୍ତି ଛୋଟ ଛୋଟ ମୂର୍ତ୍ତି ହେଲା କି ଯାହା କଟା ହେଲା ସେଗୁଡାକ ବି ଆପଣ ଭଲରେ ରଖି ଦିଅନ୍ତି ଆଉ ସଫା ସଫି ହେଲା ଜୋତା କୋଉ ଜୋତା ଷ୍ଟାଣ୍ଡ ରେ ରଖିଲା ବେଳେ ସଫାସଫି ହେଲା ଏଇଟା କଣ ସତ କଥା ଆପଣ କରିପାରନ୍ତି?
ହଁ ମୁଁ ଏଇଗୁଡାକ ତ ସବୁ କରିଦିଏ। ଆଉ ମତେ ରୋଷେଇ ବି ସବୁ ଆସେ ଆପଣଙ୍କୁ କଣ ସବୁ ପ୍ରକାର ରୋଷେଇ କରି ଆସେ?
ହଁ। ମୁଁ ବି ସବୁ ପ୍ରକାର ରୋଷେଇ ଶିଖିଛି ମୁଁ ବି ହଉଛି ଭାତ କରି ଜାଣେ ଭାତକୁ ଫାଷ୍ଟ କଣ କରେ ନା ମୁଁ ପ୍ରଥମେ ଚାଉଳ ଆଣେ ସେ ଯଉ ହାଣ୍ଡିରେ ଭାତ ରନ୍ଧା ହବ ସେଇ ହାଣ୍ଡିରେ ଚାଉଳ ଆଣେ ତାପରେ ସେ ଚାଉଳକୁ ଦି ଧୁଆ ଦିଏ ସେ ଚାଉଳ ପାଣିକୁ ମୁଁ ଜମା ନଷ୍ଟ କରେନି ସେଇଟା ନେଇକି ଆମ ଛାତ ଉପରେ ଥିବା ଗଛରେ ସେ ଦେଇଦିଏ କାରଣ ମୁଁ ଅନଲାଇନରୁ ଦେଖିଥିଲି ସେ ପାଣିରେ ବହୁତ କିଛି ଅ ମାନେ ଭଲ ଜିନିଷ ଅଛି ଯୋଉଟା କି ଗଛର ବଢିବାରେ ସାହାଯ୍ୟ କରେ ସେଥିପାଇଁ ମୁଁ ଏମିତି କରେ ତା ପରେ କଣ କରେ ନା ସେଇ ଯୋଉ ଭାତ କୁ ଭଲ ପାଣି ତା ତାପରେ ଦେଇକି ମାନେ ଏମିତିରେ ଭଲ ପାଣିରେ ହିଁ ଧୋଇଥାଏ ତାପରେ ପାଣି ଦେଇକି ତାକୁ ବସାଏ। ବସେଇକି ପନ୍ଦର ମିନିଟ୍ ଘୋଡେଇକି ଛାଡ଼ି ଦିଏ। ତାପରେ ମୁଁ କଣ କରେ ଟିକେ ଫୁଟିଲା ପରେ ମୁଁ ନା ଗ୍ୟାସ ର ଆ ସେଟାକୁ ଟିକେ କମେଇ ଦିଏ କମେଇ ସାରିଲା ପରେ ଢାଙ୍କୁଣା ଟାକୁ କାଢିଦିଏ କାଢି ସାରିଲା ପରେ କଣ ପଡ଼େ ନା କାଢିସାରିଲା ପରେ ମୁଁ ଅଲଗା ଜିନିଷ ର ବ୍ୟବସ୍ଥା କରେ। ହଁ ଆପଣଙ୍କୁ ମୋ କଥା ଶୁଭୁନି କି?
ହଁ ମଝିରେ ମଝିରେ ଟିକେ ଶୁଭୁନଥିଲା ଆପଣ ବୋଧେ ଟିକେ ଟିକେ ରହିି ରହି କହୁଛନ୍ତି। ସେ ଯେବେ ଶୁଭି ନଥିବ ହଉ କୁହନ୍ତୁ ଏବେ ଶୁଭୁଚି।
ହଁ ମୁଁ କଣ କରେ ନା ଏମିତିକରେ ଏମତି ହଉଛି ପରେ ହଉଛି ଭାତ ହେଇ ସାରିଲା ପରେ ମୁଁ ଗ୍ୟାସଟାକୁ କିଛି ସମୟ ବନ୍ଦ କରିଦିଏ। ତାପରେ ଦଶ ମିନିଟ ଗଲା ପରେ ମୁଁ କଣ କରେ ନା ଦଶ ମିନିଟ ପରେ ଭାତକୁ ଭାତର ଆମର ଗୋଟେ ଅଛି ଭାତ ଗଳା ଯିବା ପାଇଁ ଗୋଟେ କପଡା ମୋ ମାମା ର ରଖିଛନ୍ତି ସେ କପଡାକୁ କଣ କରେ ନା ଟିକେ ପାଣିରେ ଧୋଇଦିଏ ଯେମିତି କିି ଭାତ ଗାଳିଲା ବେଳେ ଯଉ ଗରମ ହାୱାଟା ଆସେ ମାନେ ଗରମ ମାନେ ଏ ଯୋଉ ମାନେ ଯୋଉ ଉଁ ବାମ୍ଫଟା ଆସେ ହଁ ବାମ୍ଫଟା ଆସେ ସେଇଟା ମ ହାତକୁ ତାକୁ ଧୋଇ ସାରିଲା ପରେ ପୁରା ଭଲ ସେ ଜାବୁଡିକି ସେ ବ ବଡ ଭାତ ହାଣ୍ଡିଟାକୁ ଧରେ ଧରିକି ଆମର ଯୋଉ ବେସିନ ଅଛି, ଯୋଉଠି ଟ୍ୟାପ ଲାଗିଛି, ସେ ଟ୍ୟାପଟାକୁ ଖୋଲିଦିଏ ଆଉ ବେସିନରେ ଧୁଏ ତାପରେ ମୁଁ କଣ କରେ ଭାତକୁ ରଖିଦିଏ ତାପରେ କଣ କରେ ମୁଁ ଡାଲ ଖାଏ ପ୍ରେସର କୁକର ଆପଣ ତ ଜାଣିଥିବେ ପ୍ରେସରରେ ବସାଏ ତା ଦେହରେ ସେଠୁ ମୁଁ ଆଳୁ ଦେଇଦିଏ ଟିକେ ଲୁଣ ବି ଅଧିକ ମାତ୍ରାରେ ପକେଇଦିଏ ଆଉ ପାଣି ବି ଦେଇଦିଏ ଆଉ ସେଥିରେ ଟମାଟୋ ବି ଗୋଟେ ପ କେଇ ଦିଏ ତାପରେ ସେଟାକୁ ମୁଁ ଗ୍ୟାସରେ ଚଢେଇ ଦିଏ ଗ୍ୟାସରେ ଚଢେଇ ସାରିଲା ପରେ ମୁଁ ହଉଛି ମାନେ ଛୁଙ୍କ ଦବା ପାଇଁ ସବୁ ପ୍ରକାର ଜିନିଷ ତ ଅଛି ମାନେ ଫୁଟଣ ହେରିକା ସେତିକି ମଧ୍ୟରେ ଯେତେବେଳେ ସେ ମାନେ ପ୍ରେସର କୁକରରେ ଗ୍ୟାସରେ ହଉ ଥିବ ପନିକିରେ ପିଆଜ କୁ ଚୁନ୍ ଚୁନ୍ କରିକି କାଟେ ବୁଝିଲ ଆପଣଙ୍କୁ ଏମିତି କରନ୍ତି ତ ଡାଲି?
ନା ମ ଡାଲିରେ ଆମର ପିଆଜ ପଡେନି ଆଉ ଭାତ ସମସ୍ତଙ୍କୁ କଡିଆସେ ଆଉ ଯୋଉ କହିଲେ ଆପଣ! ଭାତର ଯୋଉ ପାଣି ଟା ସେଟା ଗଛ କୁ ଦେଲେ ଗଛ ଶୀଘ୍ର ମରିଯାଏ, ନା କି ଗଛ ବଢେ। କାରଣ ଏଇଟା ବି ମୁଁ ଥରେ ଟ୍ରାଏ କରିଥିଲି ଆଉ ଗଛ ମୋର ମାନେ ଯୋଉ ଗଛ ମୋର ପୁରା ବର୍ଷ, ବର୍ଷ ଧରିକି ବଢୁଥିଲା ସେ ଗଛ ଟା ପୁରା ମରିଗଲା। ତାପରେ, ଭାତ ଡାଲି ତ ସମସ୍ତଙ୍କୁ କରି ଆସେ ଆଉ ଡାଲିରେ ଯୋଉ ଛୁଙ୍କ କଥା କହିଲେ! ଡାଲିରେ ତ ଛୁଙ୍କରେ ଫାଇଡସ୍ତ ତ ଯୋଉ ପଡେ ଆପଣଙ୍କ ଇଛା ଆପଣ ପିଆଜ ପକେଇବେ କି ନ ପକେଇବେ। ଆପଣ ଯଦି ପିଆଜ ପକେଇବେ ତ ପିଆଜ ପକେଇକି କେମ---! ତି କରନ୍ତି ସେଇଟା ମୁଁ ଜାଣିନି କିନ୍ତୁ ବିନା ପିଆଜର ମତେ ଆସେ। ଯୋଉ ଶୁଖିଲା ଯୋଉ କଞ୍ଚା ଲଙ୍କା ହଉ କି, ଶୁଖିଲା ଲଙ୍କା ହଉ। ଆମର ତ ଶୁଖିଲା ଲଙ୍କା ଡାଲି ରେ ପଡେ। ତ ଆ ମୁଁ ଶୁଖିଲା ଲଙ୍କା ଫାଷ୍ଟ ଗୋଡ଼ି ଗୋଟେକୁ ଶୁଖିଲା ଲଙ୍କା କୁ ନେଇକି ତାକୁ ଦି ଫାଳ କରିଦିଏ, ଦି ଫାଳ କରି ସାରିଲା ପରେ ସେଇଥିରେ ଗୋଟାଏ ଗୋଟେ ଜାଗାରେ ଜିରା ଆଉ ହୁଁ ଫୁଟଣ। ତାପରେ ସେଇ ପୁ ଜିରା, ଆଉ ଫୁଟଣ, ଭୂସଙ୍ଗ ପତ୍ର, ଆଉ ଯଦି ଆପଣଙ୍କ ପାଖରେ ଧନିଆ ପତ୍ର ଥିବ ଆହୁରି ଭଲ। ଆ ସବୁତକ ଗୋଟେ ହାଣ୍ଡିରେ ପକେଇଦେବି ତେଲ ଟିକେ ପକେଇକି, ତାପରେ ସେଟାକୁ ଟି। କେ ଭାଜି ହେଲା ଯାଏ ପକେଇଦେବି ତାପରେ, ସେଥିରେ ସବୁତକ ଡାଲି ଢାଳି ଦେବି। ଆଉ ଯଦି ଆପଣଙ୍କୁ ଡାଲି ପାଣିଆ ଦରକାର କି ଏଇ ମାନେ ବହଳିଆ ଦରକାର ସେଇଟା ସେଇ ଅନୁସାରେ ଆପଣ ପ୍ରେସର କୁକରରେ ସିଝେଇବେ ଆଉ ଆମର ତ ଦିଟା ଯାକ ହିଁ ହୁଏ ତାପରେ ସେଇଥିରେ ଡାଲି ହେଇଯିବ ତାପରେ, ଡାଲିର ଯୋଉ ଛୁଙ୍କ ଟା ହୁଏ ତାର ଯୋଉ ଛୁଙ୍କର ଯୋଉ ସ୍ମେଲ ଟା ସେଇଟା ବହୁତ ଭଲ ଲାଗେ। ଆଉ ଆପଣ ଯଦି ତା ଉପରେ ଟିକେ ଧନିଆ ପତ୍ର ପକେଇଦେବେ। ତା ସ୍ମେଲ ଟା ଏତେ ଭ ଭଲ ଲାଗିବ ତା ବାସ୍ନା ଟା ମାନେ ପୁରା ଯେମତି ଲାଗିବ ଥରକରେ ହିଁ ମୁଁ ସବୁତକ ଖାଇଦେବେ। ଆଉ ଆପଣଙ୍କୁ କଣ ପୋଟଳ-ଆଳୁ ତରକାରୀ କରି ଆସେ?
ଆ ଦେଖନ୍ତୁ ମୁଁ ତ କେବେ ପୋଟଳ ଆଳୁ ତରକାରୀ ନିଜେ ମାନେ ଏକା ଥିଲା ବେଳେ କରିନି ହେଲେ ମୋ ମାମା ଥିଲାବେଳେ ମୁଁ ପୋଟଳ ଆଳୁ ତରକାରୀ ପ୍ରାଏ କରିଥିଲି ଯେମିତି କି ମୁ ପୋଟଳକୁ ଫାଷ୍ଟ ଧୋଇଦେଲି ମାନେ ଆଗ କାଟିଲିନି କେବେ ବି ପରିବାକୁ ଆଗ କାଟିକି ତାପରେ ଧୋଇବେନି ଆଗ ଉପର ଭଲସେ ଟିକେ ଗରମ ପାଣି ରେ ଧୋଇଦେବେ ଟିକେ ବେଶୀ ଗରମ ହେଇନଥିବ। ଅଳ୍ପ ଗରମ ପାଣି ରେ ଧୋଇଦେବେ ତ ମୁ ପୋଟଳକୁ ବି ସେଇୟା କରେ ତାପରେ ତାକୁ ମୁଁ ହଉଛି ଛୋଟ ପୋଟଳ ହେଇଥିଲେ ଦି ପିସ୍ ଆଉ ଯଦି ବଡ଼ କାଟିି ଭାଜି ଦିଏ ହଁ କାଟି ସାରିଲା ପରେ ମୁଁ ତାକୁ ଟିକେ ଭାଜି ଦିଏ। ହଁ ଆପଣଙ୍କୁ ମୋ କଥା ଶୁଭୁନି କି?
ହଁ ସୁଭୁଚି କୁହନ୍ତୁ।
ହଁ ମୁଁ କଣ କହିଲି କି ମୁଁ ନା ସେ ପୋଟଳକୁ ଟିକେ ଭାଜି ଦିଏ। ଭାଜି ସାରିଲା ପରେ ଆଳୁକୁ ବି ସେମତି ଗୋଲ ଗୋଲ କରିକି କାଟେ। କାଟିଦେଲି ଆଳୁକୁ ତାପରେ ସେଇଟାକୁ ବି ଟିକେ ଭଲରେ ଯେମତି ମାନେ ଭଜା ଯାଏ ସେମତି ସେ ମାନେ ଏବେ ଟିକେ ବେଶୀ ତେଲ ଦେଇକି ଭାଜିଯାଏ। ତାପରେ ମୁଁ ତାକୁ ଯେମିତି ପୋଟଳ ରସା କରନ୍ତି। ଚାରୁ ମଗଜ ଆଉ ସବୁ ମସଲା ଅଦା ରସୁଣ ପେଷ୍ଟ ହେଲା ଟିକେ ପିଆଜ ହେଲା ଏଗୁଡ଼ାକ ସବୁ ପକେଇକି କଣ କରେ ନା ଗ୍ରାଇଣ୍ଡରରେ ତାକୁ ମାନେ ଗ୍ରାଇଣ୍ଡର ରେ ତାକୁ ହଉଛି ବହୁତ ବଢିଆ ସେ ବାଟି ଦିଏ ବାଟିକି କଣ କରେ ନା ମୁଁ ସେଥିରେ ତାକୁ ଗ୍ୟାସ ରେ ବସାଏ ତାକୁ ଟିକେ ପାଣି ଦେଇଦିଏ ପାଣି ଦେଇକି ଯୋଉ ସବୁ ଭଜା ପ ଟଳ ଆଉ ଟିକେ ପିଆଜ ମାନେ ରଖିଥାଏ ଯୋଉ ଆଉ ହୋଉଛି ଆଳୁ ସେଗୁଡା କୁଷେଇ ଏ ମାନେ ସେଇ ଯୋଉ ଝୋଳ ଭଳିଆ ହେଇଥାଏ ତା ଦେହରେ ପକେଇ ଦିଏ ତାକୁ ତାପରେ ଦଶ ପନ୍ଦର ମିନିଟ୍ ବସେଇଦେଲା ପରେ ମୋର ପୋଟଳ ରସା ହେଇଯାଏ ଆଉ ଏଇଟା ମୁଁ ମୋ ମାମାଙ୍କ ଠାରୁ ଶିଖିଥିଲି। ଏଇଟା ମତେ ଖାଇବାକୁ ଭଲ ଲାଗେ ଖାସ କରିକି ସେ ଯୋଉ ଆଳୁ ଆଉ ଝୋଳ ନା ନା ସେଇଥିରେ ହିଁ ମୁଁ ଭାତ ଖାଇଦିଏ। ମୋର ଆଉ କିଛି ତରକାରୀ ଦରକାର ହିଁ ପଡେନି। କାହିଁକି ନା ସମସ୍ତେ ଭାବନ୍ତି କି ପୋଟଳ ସହିତ ଡାଲି ଦରକାର ହବ ହେଲେ ନା ମୋର ଟିକେ କିଛି ଅଲଗା ମୁଁ ପୋଟଳ ସ ତ ସେଇ ପୋଟଳ ଘର ଝୋଳକୁ ଆଉ ଆଳୁକୁ ଖାଇକି ମୋର କାମ ସାରିଦିଏ ବୁଝିଗଲେ ତ ଆପଣ ବି ଆପଣଙ୍କୁ ବି ଆସେ ପୋଟଳ ନା ଭଜା କରି ଖାଇଦିଅନ୍ତି?
ମତେ ପୋଟଳ ଭଜା ଆସେ ପୋଟଳର ଯେତିକି ବି ସବୁ ମାନେ ସବୁତକ ଜିନିଷ ଅଛି ମାନେ ପୋଟଳର ଯେତେ ଏତିକି ସବୁ ଡିସ୍ ଅଛି ମତେ ସବୁତକ ଆସେ। ଆଉ ପୋଟଳର ଯୋଉ ମାନେ ମାନେ ପୋଟଳ କୁର୍ମା ଯୋଉ ଆପଣ ଥରେ ଖାଇଥିବେ ମାନେ ପୁରା ଲମ୍ବା ଲମ୍ବା ସାଇଜ ର ପୋ ପୋଟଳକୁ ଯୋଉ ଗୋଟେ ଫାଳ କରିକି ତା ଭିତରେ ଯୋଉ ମସଲା ଦେଇକି ତାକୁ ଯୋଉ ତରକାରୀ କରନ୍ତି ସେଇଟା ଆପଣ ତ ଖାଇଥିବେ। ସେଇଟା ବି ମତେ ଆସେ। ତାପରେ ପୋଟଳର ମାନେ ମତେ ସବୁ ଜିନିଷ ଆସେ ମାନେ ମତେ ଘରର ମାନେ ଯେତିକି ସବୁ ରୋଷେଇ ଅଛି ସବୁ ଆସେ ଖାଲି ଆଇଁଷକୁ ଛାଡିକି। ମତେ ଆଉ ସବୁ ଆସେ ତାପରେ ଯେମିତି କିି ମାନେ ଯୋଉ ଆଳୁ ଭର୍ତା ହେଲା ମାନେ ତାପରେ ଯୋଉ ପୋଟଳ ତରକାରୀ ହୋଉ ପୋଟଳ ଅ ଭଜା ହୋଉ ପୋଟଳ କୁର୍ମା ହୋଉ ପୋଟଳ ରସା କି ଯୋଉ ଅ ପନିରୀ ତର ତରକାରୀ କି ଛତୁ ତରକାରୀ ମତେ ଏମିତି ସବୁ ତରକାରୀ ଆସେ। ଆଉ ମୋର ଯୋଉ ପୋଟଳ ଆଳୁ ତରକାରୀର ଯୋଉ ସବୁ ତରକାରୀ ର ମୋର କଲର ବି ବହୁତ ଭଲ ଆସେ। ଆଉ ମାନେ କଲର ପୁରା ରେଡ ପୁରା ଆସେ ଆଉ ଯେମିତି ଲାଗ କିଏ କିଏ ସେଥେରେ ମାନେ ଯୋଉ ଫୁଡ କଲର ମିଶା ହେଇଛି କିନ୍ତୁ ମୋର ସେଟା ମାନେ ମାନେ ସେଇଟା ମୋର ପୁରା ଘରର କଲର ହିଁ କାରଣ ମୁଁ ସେମିତିଆ ଟିକେ କରେ ତ ସେଇ ଯୁଗରୁ ଆଉ ମୋର କଲରଟା ବି ବହୁତ ଭଲ ଦେଖାଯାଏ ହଁ ମୁଁ ରଖୁଛି।
ହଉ ରଖୁଚି।